ଆଜ୍ଞା ମୋ ଭଏସ କ୍ଲିୟର ଶୁଭୁଛି ତ।
ହଁ ମୁଁ ବସ୍।
ଆଜ୍ଞା ଆଜ୍ଞା ଶୁଭୁଛି।
ଆଚ୍ଛା ଆପଣ କଣ କରନ୍ତି।
ମୁଁ ଆକ୍ଚୁଆଲି ଷ୍ଟୁଡେଣ୍ଟ ତ ଏବେ କଲେଜରୁ ଆସିକି ବସିଛି।
ଓହୋ କଣ ପଢୁଛ।
ମୁଁ ବି ଏସ୍ ସି ପଢ଼ୁଛି ବି ଏସ୍ସି ଟେଲିିକମ୍ୟୁନିକେସନ୍ ଇଲେକ୍ଟ୍ରୋନିକ୍ସରେ।
ଇଲେକ୍ଟ୍ରୋନିକ୍ସ ଆଚ୍ଛା କୋଉଠି।
ବିଜେ ବିି କଲେଜ ସେକେଣ୍ଡ ଇୟର।
ଆଛା।
ହଁ
ଭଲ କଥା ଆଉ।
ଆପଣ।
ମୁଁ ତ ତମର ବହୁତ ବଡ ହେବି। ମୁଁରେବେ ମ୍ୟାରିଡ ମୁଁ ମୋ ପୁଅ ବଢୁଛି ଆଚୁଆଲି ବିଟେକ୍ ଥାାଡିରେ।
ଆଚ୍ଛା ଆଚ୍ଛା।
ହଁ ସେଇ ସେଇ ଇଲେକ୍ଟ୍ରିକାଲ ରେ କରୁଛି।
ହଉ।
ଆଉ ସ୍କୁଂ ତମର।
ହ ସ୍କୁଲିଂ ଟେନ୍ଥ ଯାଇଥିଲା ସିବି ଏସ୍ଇରେ। ପ୍ରଭୁଜୀ ଇଂଲିଶ ମିଡ଼ିୟମ୍ ସ୍କୁଲ। ତାପରେ ଇଲେଭେନ୍ ଆଜ୍ଞା।
ହୁଁ ହୁଁ ହୁଁ।
ତ ଇଲେଭେନ୍ଥ ଜୁପିଟର୍ ସ୍କୁଲ ମାନେ ଜୁପିଟର୍ ଓମେନ୍ସରେ।
ଆଚ୍ଛା ଓହୋ।
ଆଉ ଏବେ ବିଜେପିରେ ପଢ଼ୁଛି।
ଓହୋ। ଆମେ ପୂର୍ବରୁ କଥା ହେଇଥିଲେ କି।
ନା ନାହି ମଜି ଫଷ୍ଟ କଥା ଆଲି।
ଆଚ୍ଛା ଠିକ ଅଛି ହଉ। କାହିଁକିନା ମୁଁ ଭାବୁଛି କାଲି ମୁଁ ଜଣଙ୍କ ସହିତ କଥା ହଉଥିଲି ସିଏ ବି ବିଜେପି ରେ ପଡୁଛନ୍ତି ତ।
ହଁ ବିଜେବିରେ ହଁ ତାହେଲେ ମୋର ବହୁତ ସାରା ସାଙ୍ଗ ବି
ହଁ ହଁ ହଁ ସେଇଥିପାଇଁ ମୁଁ କାହା ସହିତ ଗୋଟେ କଥା ହେଇଛି ହଁ।
ହଁ ଆହୁରି ବହୁତ ଜଣ ଅଛନ୍ତି ପାଞ୍ଚ ଛଅ ଜଣ ପାଖାପାଖି ଆହୁରି ଅଛନ୍ତି।
ଆଚ୍ଛା।
ତ ସେଥିପାଇଁ ମେ ବି ଆପଣ ଆଉ କାହା ସହିତ କଥ
ହଁ ହଁ। ଏଇଥିପାଇଁ ମୁଁ ଭାବି ପାରିଲିନି ମୁଁ କହିଲି ଆକ୍ଚୁଆଲି ମୁଁ ରି କଲ୍ କରିପାରୁଛି କି ନାଇଁ ଠିକ ରେ। ସେଇଥିପାଇଁ କହିଲି ଆଗରୁ ଆମେ କଥା ହେଇଥିଲେ କି। ଆଉ ଏ ଘରେ ସବୁ ବାପା ମା ଭାଇ ଭଉଣୀ କେତେ ତମେ।
ସାନ ଭାଇ ଗୋଟେ ଆଉ ମୁଁ।
ହୁଏ ଦି ଜଣ ସାନ ଭାଇ କୋଉ କ୍ଲାସ।
ନାଇନ୍ଥ କ୍ଲାସ୍।
ଉଁ ସେଇ ପ୍ରଭୁଜି।
ଆ ନାଇଁ ସେ ପ୍ରଭୁଜି ନାଇଁ ସେ ପ୍ରଭୁଜି ରେ ପଢୁଥିଲା କିନ୍ତୁ ଏବେ। ଏ ଗୋଟେ ନୂଆ ସ୍କୁଲ ଭୁବନେଶ୍ୱରରେ ଖୋଲିଛି ଶ୍ରୀ ଚୈତନ୍ୟ। ଟେକ୍ନୋ ସ୍କୁଲ ଆ ମାନେ ସେ। ଟା ଅ ଏ ମାନେ ଇଣ୍ଡିଆ ଓଡିଶାରେ ଫଷ୍ଟ ଏବେ ଖୋଲିଛି ବ୍ରହ୍ମପୁରରେ ଥିଲା। ଭୁବନେଶ୍ୱର ରେ ଗୋଟେ ଖୋଲିଛି ନହେଲେ ସେଇଟା ଅଲ୍ ଇଣ୍ଡିଆ ମାନେ ସାଉଥ୍। ର ଗୋଟେ ସ୍କୁଲଟେ ଭଲ ସ୍କୁଲଟେ। ତ ସେଇଠି ସେ ପଢୁଛି ମାନେ ଚେଞ୍ଜ କରା ହେଇଗଲା ପ୍ରଭୁଜୀରୁ ଆଜ୍ଞା ଆଜ୍ଞା।
ଓ ହଁ।
ମାନେ ମୋର ଟେନ୍ଥ ଟା ସି ବି ଏସ୍ ଇ ଥିଲା। ଆଜ୍ଞା ଏବେ ତ ମାନେ। ଏବେ ଯୋଉ ମୋ କୋର୍ସଟା ଅଛି ସେଇଟା ମୁଁ ସେକେଣ୍ଡ ଇୟର୍ର ରେ ଅଛି ତ। ଆହୁରି ଏଟା ଆହୁରି ଚାରି ବର୍ଷ ମାନେ ଏବେ ସେକେଣ୍ଡ ଇଅର କୁ ଆସିଲି ମାନେ ଏଇ ବର୍ଷ। ଆହୁରି ତିନି ବର୍ଷ।
ଆଉତିନି ବର୍ଷ ଆଚ୍ଛା।
ତ ଆମର ଏଇ କୋର୍ସରେ ପ୍ଲେସମେଣ୍ଟ ବା ରିବି ମାନେ ପ୍ଲେସମେଣ୍ଟ ବି ଆସେ। ତ ବହୁତ ସାରା। ପ୍ଲେସମେଣ୍ଟ ଆସେ ତ ଯଦି କିଛି ଭଲ ପ୍ଲେସମେଣ୍ଟ ପାଇଗଲି। ତାହେଲେ ଠିକ ଅଛି କାରଣ କମ୍ପ ମ୍ପାନିରୁ ଯଦି କ୍ୟାମ୍ପସ ର ସିଲେକ୍ସନ ହଉଛି ତା ହେଲେ ସେଇଟା ଭଲ। ମାନେ ପାଇବାଟା ସହଜ ନିଜେ ପାଇବାଟା ଟିକେ କଷ୍ଟ। ଆଉ ୱାନ୍ସ କମ୍ପାନୀ ମାନେ। ସ୍କୁଲର କ୍ୟାମ୍ପସର ପ୍ଲେସମେଣ୍ଟ ପାଇଗଲେ ଧୀରେ ଧୀରେ ଧୀରେ ଧୀରେ ଉପ ରକୁ ପଳେଇ ଯିବା ତ।
ପୁଣି କଣ ପଢିବ ଭାବିଛ।
ଆଁ ଯଦି କ୍ୟାମ୍ପସ୍ ହେଲାନି ମୋର ତାପରେ। ମାନେ ମୁଁ ଷ୍ଟାର୍ଟିଂରୁୁ ବି ଏସ୍ ସି କରିବା ପୂର୍ବରୁ ଏମ୍ ବି ଏ କରିବି ବୋଲି ଭାବିଥିଲି।
ଆଛା।
ଉଁ ସାଇଟ୍ ମୁଁ ଏମିତି ବ୍ୟାଙ୍କିଙ୍ଗ୍ ପାଇଁକି ବି ପଢ଼ୁଛି ଏଇଟା ବି କରୁଛି।
ତେଣୁ ଯୋଉଟା ହେଲେ ଏପଟେ ନହେଲେ ସେପଟେ ଯୋଉଠି ହେଲେ ତମେ ଇଏ କରିବ ଆଉ ନା।
ଆ ଖାଦ୍ୟ ପ୍ଲେସ ମେଣ୍ଟ ହେଲେ ପ୍ଲେସମେଣ୍ଟ ଯଦି ପ୍ଲେସ ମେଣ୍ଟ ନ ହେଲା ବ୍ୟାଙ୍କିଙ୍ଗ୍ ଯଦି ବ୍ୟାଙ୍କିଙ୍ଗ୍ ବି ବି କିଛି ଅସୁବିଧା ହେଲା ଦେନ୍ ଏମ୍ ବି ଏ କରିବି।
ଏମ୍ ବି ଏ କରିବ ହଁ ଏ ଗୁଡ୍ ଡିସିସନ୍। କାହିଁକି ନା ଏବେ ତ ଏମ ବି ଏ ର ବହୁତ ଡିମାଣ୍ଡ, କେମିତି ଯୋଉ ବି କମ୍ପାନୀ ନିହାତି ସେଟା କରିବା ବି ଦରକାର, ବି ଏ ସି ପରେ ବି ଯଦି ଚାହିଁବ ବି କରିବ, କାହିଁକି ନା କେମିତି ପ୍ରେଜେଣ୍ଟଟେସନ୍ ଏମ୍ ବି ଏ ରେ ତାଙ୍କର ସବୁ ଯୋଉ ପଢଉଛନ୍ତି, ତମେ ଗୋଟେ କମ୍ପାନୀରେ ରହିବ ମାନେ କେମିତି କଣ କୋଟେସନ, ପ୍ରେଜେଣ୍ଟଟେସନ୍ ସେଗୁଡା ସବୁ
ଆପଣଙ୍କ ଭଏସ୍ ଟା ଟିକେ ଏମିତି ବ୍ରେକ୍ ବ୍ରେକ୍ ହେଇକି ଆସୁଛି ତ। ମାନେ ଅଧା ଆସ୍, ହଁ ଏବେ ଶୁଭୁଛି କୁହନ୍ତୁ।
ଆଚ୍ଛା ଠିକ୍ ଅଛି, ମୁଁ କହିଲି କି କାରଣ ଯୋଉ କମ୍ପାନୀରେ ଧର ରହି ହ୍ୟାଲୋ। ସେମାନେ ତାଙ୍କର ପୁଣି ତାଙ୍କର କେମିତି କଣ ପ୍ରଡକ୍ଟ, କି କଣ ତାଙ୍କର ପ୍ରେଜେଣ୍ଟେସନ ଥିବ। କୋଟେସନ, ତାପରେ ଆହୁରି ସବୁ କଣ ସବୁ ଜିନିଷ ଥିବ ଯୋଉଟା କି ତମକୁ ଶିଖିବାକୁ ପଡିବ, ସେଇଠୁ ଯାଇକି ନିଜେ ନିଜେ କ ମ୍ପାନୀରେ ରହିଲେ ସେଇଟା ତ ଗୋଟେ ଯଦି ନ ହେଲା, ତାହେଲେ ଏମ୍ ବି ଏ ଟା କରିଆଟା ବେଟର୍। ଚ ମାନେ ଚଏସ ବୋଲି ମୁଁ ଭାବୁଛି।
ଆଜ୍ଞା।
କାରଣ ଆଜିକାଲି ତ ସମସ୍ତେ ଯାହାକୁ ବି ଦେଖିବ କଣ ଏମ୍ ବି ଏ କାରଣ ଏମ୍ ବି ଏର ଟିକେ ଏବେ ପ୍ରାୟୋରିଟି ଟିକେ ଅଧିକା।
ମୋର ମାନେ ମୁଁ ଏମ୍ ବି ଏ କରିବି ବୋଲି, ଟୁଏଲ୍ଥ ପରେ ଭାବିଲି ଏମ୍ ବି ଏ କରିବି। କିନ୍ତୁ ମୁଁ ଭାବିଲି ପୁଣି ଏମ୍ ବି ଏ ଟା, ବି ବି ଏ କରିକି ଏମ୍ ବି ଏ କରିବା ଅପେକ୍ଷା ମୁଁ ବି ଏ ସି କରିକି ବି ଏମ୍ ବି ଏ କରିପାରିବି। ତ ଯଦି ମୁଁ ଗୋଟେ ଟେକ୍ନିକାଲ ଲାଇନ୍ ରେ ଆଗ ଯାଉଛି, ତାପରେ ବି ମୁଁ ତା ମ୍ୟାନେଜମେଣ୍ଟ କୋର୍ସ ଡ଼ିଗ୍ରୀଟା କରି ହିଁ ପାରିବି। ତ କାହିଁକି ମୁଁ ଖାଲିଟାରେ ବିି ବି ଏ କରିବି? ବିି ବି ଏକୁ ଛାଡ଼ିକି ବି ଏ ସି କଲେ ବି ତ ମୋର ଅଲଗା ସବୁ ଲାଇନ୍ ବି ଅଛି। ବ୍ୟାଙ୍କ୍ ବ୍ୟାଙ୍କିଙ୍ଗ ହଉ, କି ଅଲଗା ସବୁ ପ୍ଲେସମେଣ୍ଟ ହଉ ତ ଏମିତି। କାରଣ ମୁଁ ଗୋଟେ ଓ ଜେ ଇ ପରୀକ୍ଷା ଯୋଉ ଗୋଟେ ଅଛି ଓ ଜେ ଇ ଏକ୍ଜାମ୍ ତ ମୁଁ ସେଥିରେ ବି ଇଣ୍ଟିଗ୍ରେଟେଡ୍ ଏମ୍ ବି ଏ ପାଇଁକି ପକେଇଥିଲି। ଆମର ଅଲ୍ ଓଡ଼ିଶା ରିଆଙ୍କ ଫାଇଭ୍ ହଣ୍ଡ୍ରେଡ଼୍ ଭିତରେ ବି ଆସିଯାଇଥିଲା। ଯଦି ମୁଁ ଚାହିଁଥାନ୍ତି ତାହେଲେ ଇଣ୍ଟିଗ୍ରେଟେଡ଼୍ ଏମ୍ ବି ଏ ପଢ଼ି ପାରିଥାନ୍ତି, ମାନେ ପୁରା ପାଞ୍ଚ ବର୍ଷ ବି ବି ଏ ସହିତ ଏମ୍ ବି ଏ। ଗମେଣ୍ଟରେ ହେଇଯାଇଥାନ୍ତା, କିନ୍ତୁ ମୁଁ ପଢିଲିନି କେବଳ ଏଇଥିପାଇଁ କି ବି ବିଏ କଲେ ପୁଣି ଅପସନ୍ଟା କମିଯିବ। ବି ଏ ସି ଠୁ ବି ଏ ସି ଟା ବେଟ ଟର୍ କଲେ। ତେବେ ବି ଏ ସି ଟା କରିବି, ତାପରେ ଯଦି ହବ ଏମ୍ ବି ଏ କରିବି ନହେଲେ ନାହିଁ
ଏଇଟା ଯୋ ବି ଜେ ପିରେ ତମେ ଯୋଉଟା ଏବେ ପଢୁଛ, ସେ ମାନେ କଣ ଓ ଜେ ଇ ଯୋଉ ଥ୍ରୋରୁ ନା ତମର ଟୁଏଲ୍ଥ ମାର୍କରୁ?
ଆଉ ଟୁଏଲ୍ଥ ମାର୍କ ବି, ଆଉ ଏଣ୍ଟ୍ରାନ୍ସ ଗୋଟେ ମୁଁ ଯୋଉଟା ପଢ଼ୁଛି ସେଇଟା ସେଲ୍ଫେ ମାନେ ସେଲ୍ଫ ଫାଇନାସୀଙ୍ଗ ଟା, ସେଲ୍ଫ ଫାଇଂନାସିଙ୍ଗ ଯେହେତୁ ଜେନେରାଲ କୋର୍ସ୍ ନୁହଁ, ସେଲ୍ଫ ଫାଇଂନାସିଂ ତମେ ପଇସା ଦବ ଆଉ ଗୋଟେ ଏଣ୍ଟ୍ରାନ୍ସ ଏକଜାମ୍ କ୍ଲିୟର କରିବ ପଢିବ।
ଆଚ୍ଛା ଏମିତି ନା। କିନ୍ତୁ ଆମର ଯୋଉ ପୁଅ ଯୋଉଟା ପଢ଼ୁଚି, ସେଟା ସେମାନେ ଯେ ଇ ସେଟା ଯେ ଇ ଏଟ୍ରାନ୍ସରୁ ସେମାନେ ନେଇଥିଲେ। ମାନେ ତାଙ୍କ ଟୁଏଲ୍ଥ ମାର୍କ ରି ମାନେ ନେଲେନି। କହିଲେ ନାଇଁ ଜେଇର ଯୋଉ ମାର୍କ ଟା ସେଇ ଥ୍ରୋରେ ସେମାନେ ତାଙ୍କୁ ଆଡମିସନ କରାଇଲେ। ତମର ଯାହା ରାଙ୍କ ଥିବ ହୁଁ।
ତାଙ୍କର କୋଉଁ କଲେଜ କି?
ଏଇ ସିଲିକନ।
ଆଚ୍ଛା ସିଲିକନ୍ ସିଲିକନ୍ ଇନଭର୍ଶିଟି।
ସିଲିକନ ୟୁନିଭରସିଟି ତ ସେଇଥିପାଇଁ ସେ ତାଙ୍କର ସବୁ ସେଇ ଟାଇପ ର ଇଏ ତାଙ୍କର ଟୁଲଥ ମାର୍କ ନଉ ନଉ ନାହାନ୍ତି।
ଟେକେ ଜେଇ ମାର୍କଟା ହିଁ ଦେଖନ୍ତି। କିନ୍ତୁ ବି ଏସ୍ ସି ରେ ଜେଇ ଜେଇ ମାର୍କ ନୁହଁ।
ଓଜେଇ।
ଆ ଓଜି, ନାଇଁ ତାକୁ ବି ନୁହେଁ ସେଇଟା ଟୁଏଲ୍ ମାର୍କ ଦେଖନ୍ତି ଜେନେରାଲ କୋର୍ସରେ ଟୁଏଲ୍ଥ ମାର୍କ ଦେଖନ୍ତି ନହେଲେ ଯଦି ସେଲ୍ଫ ଫନାନ୍ସିଙ୍ଗି ଥିବ ତାହେଲେ ତମେ କିଛି ଗୋଟେ ଏଣ୍ଟ୍ରାନ୍ସ ଏକ୍ଜାମ ଦେବ ପଇସ ଦେଇ କି ଆଡିମିସନ୍ କରିବ।
ଆଛା ଏମିତି ନା।
ତା ଦେ ମାନେ ସେଲଫ ଫାଇନାନ୍ସିଂ ସତ ନର୍ମାଲ କୋର୍ସ ଯେଉଁଟା ବିଜେପିରେ ମାନେ ବର୍ଷକୁ ତିନି ହଜାର ଚାରି ହଜାର ଏମିତି ଥିବ। ବର୍ଷକୁ। କିନ୍ତୁ ଆମର ଯେଉଁଟା ଏଇଟା ସେଲ୍ଫ ଫାଇନାନ୍ସିଂ ଯେହେତୁ ବର୍ଷକୁ ପଚିଶ ହଜାର। ମାନେ ବହୁତ କମ୍ ତ କିନ୍ତୁ ଆପଣ ତ ଜାଣିପାରୁଥିବେ ବିଟେକ୍ ସିଲିକନରେ ମାନେ ହୁଁ। ପଇସା ହିଁ ଥିବ।
ଓହୋ ହଁ କଣ ଆମେ କିଟି ରେ ବି ଟ୍ରାଏ କଲୁ କିଟ୍ ବହୁତ ପଇସା। ସେମାନେ ଫୁଲ୍ ଚାରି ବର୍ଷକୁ କହିଲେ ଷୋଳ ଲକ୍ଷ।
ହୁଁ ହୁଁ।
ହେଥିପାଇଁ ଆମେ ଟିକେ ଇଛା ଥିଲା କାରଣ ତାର କ୍ୟାମ୍ପସ ଭଲ ଆସୁଛି ନା। ଛୁଆ କଣ ପାଇଁ ଆମେ କାହିଁ ପାଠ ପଢୁଛେ କି ଗୋଟେ ଭଲ କ୍ୟାମ୍ପସ ଆସିବ କି ଗୋଟେ ଭଲ କମ୍ପାନୀ ଆସିବ। ଛୁଆ ଗୁଡାଙ୍କ ଜବ ଠିକ ସେ ଗୋଟେ ଲାଗିବ ଆମେ ସେଇଥିପାଇଁ କରୁଛେ। କିନ୍ତୁ ଯେହେତୁ ପଇ ଛାଟା ଟିକେ ବେଶୀ ହେଲା। ସେଇଥିପାଇଁ ଆମେ କହିଲୁ ନା କାଣ ପୁଣି ଦେଖ ଫର୍ଦର ଦେଖ ଏବେ ଯଦି କ୍ୟମ୍ ଭଲ ସେ ନହେଲା ମୁଁ ଗୋଟେ କହୁଛି ମାନେ ଟଛୁଡ୍ ମାନେ ନ ହଉ ଯଦି ନହେଲା ତାପରେ ଛୁଆ ତ ଆହୁରି ଆଗକୁ କି ଏମଟେକ୍ କରିବ କି ସେ ଯଉ ଯେମିତି ଗଲେ ଏମ ବି ଏ କରିବ କି କଣ କରିବ ତା ପାଇଁ ତ ପୁଣି ଆମେ ତ ଏତେ ବି ଇଏ ନୁହଁ ଯେ ଅ ଛୁଆଙ୍କୁ ହଁ ନେଇଯା ଟ୍ବେଣ୍ଟିଲାକ୍ଷ ନେଇଯା ଥାଟି ଲାକ୍ସ ସେତେ ବି ପଇସା ବାଲା ନୁହଁ।
ଆ ଏଇଟା ନର୍ମାଲ ପ୍ରାକ୍ଟିକାଲ କଥା ଆଜ୍ଞା। କାରଣ ମୁଁ ଏଇଥିପାଇ କି ହିଁ ଏବେ ବି ବିି ଏ ମାନେ ଯଦି ମୁଁ କରିଥାନ୍ତି ବି ବିି ଏ ଏମ୍ ବିଏ ଭାବିଥିଲି ପ୍ରାଇଭେଟ୍ ରେ କରିଥାନ୍ତି। ମୁଁ ଗମେଣ୍ଟରେ କରିବାକୁ ଚାହୁଁ ନଥିଲି ସତ କହିବାକୁ ଗଲେ ମୁଁ ଗମେଣ୍ଟରେ କରିବାକୁ ଚାହୁଁନଥିଲି। ଏ କାହିଁକି ନା ଗମେଣ୍ଟରେ ଏସବୁ ଜିନିଷ ଡିଗ୍ରୀ କୋର୍ସ କରି କିଛି ଲାଭ ନାହିଁ ବିଟେକ୍ ବାଗେରା ହଁ ତମେ ଯଦି ପୁରା ଆଇ ଆଇ ଟି, ଏନ୍ ଆଇ ଟି ରେ ପାଇଯାଉଛ ଦେନ୍ ପୁରା ଭଲ ସିଏ ତ ଆରାମସେ। ପ୍ଲେସମେଣ୍ଟ ପାଇବ କିନ୍ତୁ ନର୍ମାଲ ତମେ ଯେଉଁ ଛୋଟ ବୋଟ ସବୁ କଲେଜ ଅଛି ସେଠି ବିଟେକ୍ କରିକି ଲାଭ କିଛି ନାହିଁ ସିଲିକନରେ ହଁ ଭଲ ପ୍ଲେସମେଣ୍ଟ ଆସେ ସିଲିକନ୍, କିଟ୍। ଏସବୁରେ ଭଲ ପ୍ଲେସମେଣ୍ଟ ଆସିଯିବ ଆରାମସେ ହଁ କିଟରେ ବେଶୀ ଭଲ ଆସେ।
ସିଲିକନ୍ ର ପଢା ଷ୍ଟ୍ରଙ୍ଗ ତାପରେ କିଟ ର ଟିକେ ଆଟମୋସ୍ ପିଅର କଣ ଦେଖ ତମେ ଯେତେ ଛୁଆଙ୍କୁ ଆମେ ତମ ମାନଙ୍କୁ ଯେତେ ଭଲରେ ରଖିଲେ ବି ଯଦି ତମେ ଗୋଟେ ସେମ ତିଆନ୍ ପିଲାଙ୍କ ସହିତ କି ତିନିଟା ଦିଟା ପିଲାଙ୍କ ସଙ୍ଗେ ମିଶିଲ ତମ ମାଇଣ୍ଡ ଟା ତୁ ତମର ଏଇନା ଟିକେ ବୁଦ୍ଧି ହେଇନି ତମେ ଟିକେ ଡିସ୍ ମାନେ କଣ ଅନ୍ୟମନସ୍କ ହବ। କି ନାଇଁ କି ସେଇ ପିଲା ଯୋଉମାନେ ଆସିକି କରୁଥିବେ ଚନେ ଆମେ କାଇଁ କରିବୁନି ମୋ ବାପା ମା କାହିଁକି ଚାହୁଁନାହାନ୍ତି ସେମାନେ ଏତେ ମାନେ ସ୍ଵାଧୀନ ତରେ ବୁଲୁଛନ୍ତି ତ ଏଇ ସବୁ ଜିନିଷ ମନରେ ଆସ୍ ସିବ ନିହାତି ଆଉ ସେଠିକି କିଟର ତ ବହୁତ ସାରା ତମେ ଜାଣି ଯୋଉ ସବୁ ବାହାର ଛୁଆ ଆସିକି ତ ସେଠାକାର ମାନେ କଣ ପରିବେଶ ଟିକେ ଅଲଗା ପ୍ରକାର। ତେଣୁ ଆମ ଆମେ ଯେହେତୁ ଆମେ ଯେହେତୁ ଆମ ସଂସ୍ ସଂସ୍କାର ଟିକେ ଅଲଗା ତାଙ୍କ ସଂସ୍କାର ଟିକେ ଅଲଗା ଯେହେତୁ ବାହାରୁ ଆସୁ ଛନ୍ତି ଆମ ଓଡିଆ ସଂସ୍କାର ଟିକେ ଅଲଗା। ତେଣୁ ଚାହିଁଲୁ ଟିକେ ନାଇଁ କମ ସେ କମ ପିଲାଙ୍କ ସଂସ୍କାର ହୁଅନ୍ତୁ। ପାଠ କଣ ପଢୁ ନ ପଢୁ ଆଗ ବ୍ୟବହାର ଗୁଣ ସେଇଟା ଭଲ ରଖୁ।
ଆଜ୍ଞା ଆଜ୍ଞା
ଅନ୍ୟ ଜିନିଷ କି ନାଇଁ ମା, କେମିତି ବାପା ମାଙ୍କ ସହିତ କଥ ଥାବାର୍ତ୍ତା ବାପା ମା ସେମାନଙ୍କୁ ଆଗ ମାନେ ସବୁଠୁ ପ୍ରାୟର୍ ଅଧିକା ମାନେ ଅ ଇମ୍ପୋର୍ଟାନ୍ସ ଦିଅନ୍ତୁ।
ଆଜ୍ଞା ଆଜ୍ଞା ଆଚ୍ ଆଚ୍ଛା ହଉ।
ହଉ ତମେ ଯାଅ ପଢ଼ା ପଢ଼ି କର ହେଲା।
ଆଜ୍ଞା।
ହଉ ରଖୁଛି ହାଁ।
ଆଜ୍ଞା ଆଜ୍ଞା ରଖୁଛି।
ହୁଁ